ହ୍ୟାଲୋ ହଁ।
ହ୍ୟାଲୋ ସାଙ୍ଗ କଣ କରୁଥିଲୁ କି?
ଏବେ ବସିଥିଲି ଆଉ କଣ କରିବି ମୁଁ ଭାବୁଥିଲି ତତେ ଏବେ କଲ କରିବା ପାଇଁ।
ମୁଁ ବି ଭାବୁଥିଲି ମୁଁ ଏବେ ବୁଲି ବୁଲିକି ଆସିଲି। ମୁଁ ଭାବୁଥିଲି ତତେ ହେଇ ଆମେ ଯାଇଥିଲୁ ମୋ ମାମୁଁ ଘରକୁ।
ସେମ୍ ଫଟୋ ଦେଖିକି ତତେ ଏବେ କଲ କରିବାକୁ ଯାଉଥିଲି ତୋର ଏଇ କଲ୍ ଆସିଲା।
ହଁ। ମୁଁ ଯାଇଥିଲି ମାମୁଁ ଘରକୁ ଆମେ ସବୁ ଯାଇଥିଲୁ କୁସୁମ ପାର୍କ ଯାଇଥିଲୁ। ଦେଖିଲୁ ପୁଣି ତା ସେ
ସେ ଅଛି ହଁ ସେଇପା ମୁଁ ଦେଖି କହଲି କୁସମ୍ୱି ଯାଇଥିଲା ବୁଲିବା କୂଅକୁ ଆଉ କୋଉଠି ଆଉ କଣ କଣ କଲୁ କଣ ଖା
ଏ କୁସୁମା ଯାଇଥିଲି କେ ଏଇ ଦି ଦିନ ହେଇଯିବ ମୁଁ ଏମିତି ମାମୁଁ ଘରକୁ ଯାଇଥିଲି ଫୋ ଟୋ ସବୁ ଏବେ ପୋଷ୍ଟ କଲି ହ୍ୱାଟସଆପ ରେ।
ଓହୋ ତମେ ମାନେ ଦି ଦିନ ଆଗରୁ ଯାଇଥିଲ ବୋଧେ। ଆଜି ଆସିଲା ଓହୋ ହ ମୁଁ ଭାବି ଥିଲି ମୁଁ ଭାବୁଥିଲି ଯେ ଆଜି ଗଲୁ ନା କଣ ସେଇ କଥା ପଚାରିବା ପାଇଁ ତତେ କଲ୍ କରିଥିଲି।
ହଁ ମୁଁ ଗୋଟେ ଜିନିଷ ପଚାରିଥାନ୍ତି ତତେ ତ ତତେ ସାଙ୍ଗ।
କଣ କହୁନୁ।
ମୁଁ ନା ଆଁ ଆଁ ଆଜି ଆମେ ଘରକୁ ଆସିଲୁ ମୁଁ କହିଲି ମୋ ମା କହି ଲେ ମୁଁ ବିରିୟାନୀ ତିଆରି କରିବି ମଁ କହିଲି ନା ନା ମା ମୁଁ ତିଆରି କରିବି ଚିକେନ ବିରିୟାନୀ ଚିକେନ ବିରି ଆନି ଉଁ ବନେଇଲି ଏତେ ମଜା ଆସିଲାନି ସେଟା।
କ ପାଇଁ କଣ କଣ ପକେଇଥିଲୁ କି?
ଏଇଟା ମୁଁ ମୋବାଇଲରେ ରେସିପି ଦେଖିଥିଲି। ଏ ସେମାନେ ଯେମିତି ଷ୍ଟେପ୍ ପ ଦେଲେ ମୁଁ ବି ସେମିତି ଷ୍ଟେପ୍ ଷ୍ଟେପ୍ ପକେଇଦେଲି। ଏ ସେଟା ଟେଷ୍ଟ ଲାଗିଲାନି କେମିତି ତ୍ୟାରି ହୁଏ ଟିକେ କହୁନୁ।
ସେଥିରେ ଫାଷ୍ଟ ଏ ମ ତେଲ ଦେଇକି ପିଆଜକୁ ମାନେ ଭୁଲ୍ ତାକୁ ଭୁନି ଭୁନାନ୍ତି ଯେମିତି ତାକୁ ହଁ ଭାଜନ୍ତି। ଭାଜିଲା ପରେ ତାକୁ ବା ମାନେ ପିଆଜା ଭଜା ହେଲା ପରେ ତା ତାକୁ ବାହାର କରିଦେଲୁ ବାହାର କରିଦେଇକି ତାପରେ ଟିକେ ତେଲ ନା ହେଲେ ଘିଅ ବି ତ ଘିଅ ଯେବେ ଭଲ ଲାଗୁଥିବ ତ ଘିଅ ପକେଇବୁ ତାପରେ ତା ସେଇ କଞ୍ଚା ପିଆଜ ପ ନା ନା ଚିକେନ ପକେଇବୁ। ହଁ ଚିକେନ ପକେଇଲା ପରେ ସବୁ ହଁ ଚିକେନ ପକେଇଲା ପରେ ସବୁ ପକେଇବୁ।
ହୁଁ ସେ ସବୁ ପକେଇଥିଲି ମାନେ ସେ ପିଆଜ ଫିଜ ସବୁ ପକେଇକି ଆଉ ଚିକେନ କୁ ଦହି ସାଙ୍ଗରେ ଦହି ଏ ହଳଦୀ ଗୁଣ୍ଡ ହୁଁ ଲଙ୍କା ଗୁଣ୍ଡ ସ ସବୁ ଲଙ୍କାଗୁଣ୍ଡ ସବୁ ପକେଇକି ମିକ୍ସ କରିକି ରଖିଥିଲି। ଏଇ ଯୋଉ ଗରମ ମସଲା ସବୁ ସେଟା ଗ୍ୟାରେଣ୍ଡର କରିଦେଲି ଗାରେଣ୍ଡର କରିିକି ପକେଇଦେଲି ପକେଇ ଦେଇକି ସେଟା ପୁରା ଏସି ମାନେ ଟିକେ ସମୟ ଦଶ ମିନିଟ ପରେ ତାକୁ ଦେଖିକି ଆ ହାଣ୍ଡି ଭିତରେ ଡାଳି ଦେଇ ପକେଇ ଦେଇକି ତାକୁ ଭାଜିଲି ଟିକେ ଭାଜିକି ତା ତାପରେ ବିରିୟାନୀ କା ଯୋଉ ଚାଉଳ ଥିଲା ତାକୁ ପକେଇଦେଲି ପକେଇକି ତାକୁ ଦମ କରିଦେଲି ଦମ ବିରିୟାନୀ ହେଲା ଲା ଏତେ ଟେଷ୍ଟ ଲାଗିଲାନି।
ତା ତାର ଟିକେ ତା ତାକୁ ଟିକେ ମାନେ ଇଏ ପକେଇଥାନ୍ତୁ ଯୋଉ କଣ କୁହନ୍ତି ଯଉ ଡାଲଟା ଘି ନ ଥାଏ
ହଁ।
ଆ ସେଇଟା ପକେଇଥାଆନ୍ତୁ ତ ଭଲ ଲାଗିଥାନ୍ତା।
ହଁ ଟିକେ ଟେଷ୍ଟ ଆସିଥାନ୍ତା।
ହଁ।
ହଉ ଜାଣିଲି ସେଇଟା ପକେଇବି ତୁ କଣ କଣ ପକେଇବା ଶିଖିଲୁୁନୁ?
ମୁଁ ସେଇ ଟିକେ ବିରିୟାନୀ ତୋର ଯେମିତି ହଉଛି ମୋର ବି ସେମିତି ହଉଛି ସେଇ ଭାତ ଡାଲି ତରକାରୀ ସେଇ ସବୁ ଆଉ କଣ?
ହଁ ଏ ସେଇ ସବୁ ତ ମୁଁ ବି ଶିଖିଛି ଭଲରେ ଶିଖିନି ମୁଁ ଖାଲି ଫାଷ୍ଟ ଫୁଡ ସବୁ ସେଇଟା ଶିଖି ଯାଇଛି ମା ପୁରା ସି ଖି ଦେଇଛନ୍ତି ସେ ସବୁ
ନା ଫାଷ୍ଟ ଫୁଡ ବି ମତେ ବି ସେଇ ଟିକେ ଟିକେ ଆସେ ତ ମୁଁ କେମିତି ସେଇ ଅଳ୍ପ ଅଳ୍ପ ଶି ଶିଖିଲି ସବୁ ଶିଖିଯାଏ।
ହଁ।
ନ କଲେ କିଛି ହବ ହଁ।
ଟିକେ ଟିକେ କରେ ହଁ ମୁଁ ଯେବେ ଚା ତିଆରି କରେ ନା ସେଠାରେ କେ କେବେ ଲୁଣ ବେଶି ଯାଏ କେବେ ଚିିନ ବେଶି ଯାଏ ଏଇ ସବୁ ଏ ଏମିତି ଏମିତି ହଉଛି ମୋ ମା ବଢିଆ ତିଆରି କରୁଛନ୍ତି।
ମୋର ବି ମ ମ ମ ମୋର ବି ସେମିତି ହୋଇଯାଏ ମୋ ମଝିଆ ଭଉଣୀ ସେ ଭଲ ତିଆରି କରେ ମୁଁ କେବେ ତିଆରି ମୋର ବି ଚିନି ମାନେ ଆଉ କିଛି ହବନି ଚିନି ଅଧିକ ହେଇଯିବ।
ହଁ ଏ ସେଟା ଅଧିକ ମିଠା ହେଇଯାଇଥିବ ମୋ ବାପା ପିଅନ୍ତିନି। କହୁଛନ୍ତି ମୁଁ ଫୋପାଡି ଦେବି ନେଇକି ଯା।
ନା ହଁ।
ଆଉ ତୋତେ କୋଉ ଜିନିଷ ଖାଇବାକୁ ଅଧିକ ଟେଷ୍ଟ ଲାଗେ?
ଚାଉମିିନ ଆଉ କଣ ଭଲ ଲାଗିବ?
ମୋତେ ମୋମୋଜ ବହୁତ ଟେଷ୍ଟ ଲାଗେ।
ଓହୋ।
ଆଉ ଯୋଉ ସାଙ୍ଗ ମାନଙ୍କୁ ସେମାନଙ୍କୁ ଗୁପଚୁପ୍ ଖାଲି ଗୁପଚୁପ୍ ତ ଖାଲି ଗୁପଚୁପ୍ ଖାଇବେ।
ହଁ।
ଆଉ ତାଙ୍କ କିଛି କାମ ନୁହେଁ। ବଜାରକୁ ଯିବେ ଗୁପ୍ ଚୁପ୍ ଖାଇବେ କପଡା ଖରିଦବାକୁ ଯିବେ ଗୁପ୍ ଚୁପ୍ ଖାଇବେ।
ହଁ ଆମେ ବି ଆଜି ଯାଇଥିଲୁ କଲେଜ୍ ଖାଇକି ଆସିଛୁ।
ହଁ ସେତର ଚାଓମିନ୍ ତ ଦୋକାନ ନାହିଁ କୋଉଠି ଖାଇବୁ ଗୁପ୍ ତୁ ବି ଖାଇକି ଆସିବୁ।
ହଁ ଘରେ ଆସିଲେ ଖାଇବୁ।
ହଁ ମୁଁ ଯାଇଥିଲି ଟେସନାରୀ ଦୋକାନ। କଣ କଣ ମୁଁ ବହୁତ ବଢିଆ ବଢିଆ ଜିନିଷ ସବୁ ଆଣିଛି।
କଣ ଦେ କୋଉଠୁ ଆଣିଲୁ କି ମାମୁଁ ଘରୁ?
ହଁ ହଁ ମୁଁ ସେଇଠୁ ଆସୁଥିଲି ମୁଁ କହିଲି ମୁଁ ଟେସନାରୀ ଦୋକାନରେ ଗୋଟେ ଜିନିଷ ନେବି ଏ ଜିନିଷ ନେବାକୁ ନେ ଏତେ ସାରା ଜିନିଷ ନେଇଗଲି। ଚୁଡି ଆଣିଲି ପାଉଁଜି ଆଣିଲି କାନ ଫୁଲ ଆଣିଲି। ହେଡ୍ କ୍ଲିପ୍ ଆଣିଲି ନେକ୍ଲେସ୍ ସବୁ ଆଣିଲି। ତିନିଟା ନେକ୍ଲେସ୍ ବି ଆଣିଲି ଏ ଏ ଯୋଉ ଆମ ଗୋଟେ ସାଙ୍ଗର ବାହାଘର ନାଇଁ ସେଥିରେ ପିନ୍ଧିବି ଆଉ ତୁ ଆଣିନୁ କି?
ହଁ ମୁଁ ଆଣିଛି ଆମ କଲେଜ୍ ରୁ ଆସିଲା ବେଳେ ଗୋଟେ ନୂଆ ଅ ସେଇଠୁ ଗୋଟ କଣ କ ତା ନା ଟା ନାଇଁ ମନେ ସେଇଠୁ ଆମେ ଆଣିଥିଲି ମୁଁ।
ହଁ।
ଆଉ।
ସେଠି ବି କଣ ନୂଆ ଦୋକାନ ଖୁଲିଛି ମୁଁ ଯାଇନି ଦି ତିନି ଦିନ୍ ହେଲାଣି କଲେଜ୍।
ଖୋଲିଛି ଦି ତିନ୍ ଦିନ୍ ହେଲା ବୋଧେ ଖୋଲିଚି। ଅ ମତେ ଏଠି ଜଣେ ମୋ ଦି ଲାଗିବେ ସେ ମତେ କହିଥିଲେ ସେଠି ଗୋଟେ ନୂଆ ଦୋକାନ ଖୋଲିଚି। ତ ମୁଁ ଆଜି ଯାଇଥିଲି ଆଣିଲି ସେଠୁ।
ହଁ ମୁଁ ବି ଯାଉଁକି ଆଣିବି। ଯିବି ଯିବି ମୁଁ ବି ଯାଇନି। ହଁ ତୁ କଣ କଣ ଜିନିଷ ଆଣି ସବୁ?
ମୁଁ ଆଣିଛି ଗୋଟେ ଲକେଟ୍ ଭଲ ଲାଗୁଥିଲା ଆଉ ସେଇଟା ଆଣିଥିଲି। ଆଉ ଦି ତିନଟା ଆଉ ସେ ଚୁଡିର ଯେ ନୂଆ ଚୁଡ଼ି ବାହାରିନି କାଶ୍ମୀରୀ ଭାଡ଼ିଆ? ସେଇ ଚୁଡ଼ି ଆଣିଥିଲି ହୁଁ ସେଇ ଚୁଡ଼ି ଆଣିଥିଲି ମୁଁ କହିଲି ର ମୁଁ କହିଲି ରଜ ପାଇଁ ସେ ଚୁଡ଼ି ଭଲ ଲଗିବ।
ହଁ।
ଆଉ।
ଆଉ କଣ ତୁ କହ ମୁଁ ଶୁଣୁଛି। ଗ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ତୁ ତୁ ତ କହିଥିଲୁ କଣ ତିଆରି କରିବାକୁ ମାନେ ଫିଷ୍ଟ ନା କଣ କରିବା ପାଇଁ ଗୋଟେ କହୁନଥିଲୁ?
ହଁ ହଁ।
ହ
ମୁଁ ଭାବୁଛି ଆମେ କଣ କଣ ତିଆରି କରିବୁ କହୁନ?
ଆମେ ଆଉ ସେମାନଙ୍କୁ ଟିକେ ଆମେ ନହେନେ ଗୋଟେ ଗ୍ରୁପ କରିଦେବା ସେମାନଙ୍କୁ ପଚାରିବେ ସେମାନେ କଣ କହୁଛନ୍ତି ସବୁ କରିବା ମିଶିକି। ଡିସାଇଡ୍ କଲେ କରିବା।
ହଁ। ହଁ ମୁଁ ଭାବୁଥିଲି ଆମେ ପନିର୍ ତରକାରୀ କରିଦେବା।
ହଁ।
ଆଉ ନହେଲେ ପନିର ର ଭେଜିଟେବୁଲ ଜିନିଷ ତିଆରି କରିବ ଏଇ ଦିଟାରୁ ଗୋ ଗୋଟେ ତିଆରି କରିଦବା।
ଆଉ କାହାକୁ ଭଲ ଲାଗୁଛି କି ନାଇଁ ସେଟା ଦେଖିବା ନା ତାପରେ କରିବା।
ନହେଲେ ଚିଲି ଚିଲି ପନିର କରିଦେବା ଦି ତିନଟା ଅପସନ୍ କରିଦେବା ଦୁଇ ଦୁଇ ଶ ଟଙ୍କା ନେଇ ନେବା।
ହଁ।
ହୁଁ। ଆମ ସବୁ ସାଙ୍ଗକୁ କହିଦେବା ଫିଷ୍ଟି କରିବା ଟିକେ ମଜା ଆସିବା ଥଣ୍ଡା ନେଇକି ଆସିବା। ପିଇବା ଥଣ୍ଡା। ଆଉ। ଆ କଣ ମାନେ ଆମେ ବିରିୟାନୀ ମିରିଆନୀ ତିଆରି କରିବା କି ଏସି ଭା ତ ତିଆରି କରିବା।
ନା ବିରିୟାନୀ କରିବା ତିଆରି।
ତ ବିରିୟାନୀ କରିବା ତ ଚିକେନ ବିରିୟାନୀ ତିଆରି କରିଦବା।
ହଁ।
ହଁ ବାର ଦେଖିକି ଚିକେନ ବିରିୟାନି ଟା ଟିକେ ତିଆରି କରିକି ଖାଇବା ଆମ ସବୁ ସାଙ୍ଗମାନେ ମିଶିକି ଫିଷ୍ଟ କରିବା କେତେ କେତେ ଟଙ୍କା ଆଦାୟ କରିବ କି?
ଦିଶହ ଟଙ୍କା କରି। ଆଉ କେତେ କହ।
ହଁ ଦିଶହ ଟଙ୍କା ଠିକ ହବ କୋଲଡ୍ରିଙ୍କ ମୋଲଡ୍ରିଙ୍କ ଆସିବ ପିଇବୁ ଆମେ।
ହଁ ନହେଲେ କେମିତି ହବ।
ହଁ ସେ ଚିକେନ ବିରିୟାନୀରେ ଚିକେନ ଏ ଅଧିକ ପଡିବ ଆଉ କଣ।
ଆଉ ଚିକେନ ର ବି ରେଟ ତ କେତେ କଣ ରେଟ ହେଲାଣି ଦୁଇଶହ କେତେ ନହେଲେ।
ହଁ ଦୁଇଶ କୋଡିଏ ଟଙ୍କା କି ତିରିଶ ଟଙ୍କା ହେଲାଣି।
ହଁ।
କେବେ ବଢୁଛି କେବେ କମୁଛି ଆଉ କଣ।
ହଁ ସବୁଥିରେ କଣ ଏକା ରେଟ୍ ହବ।
ହଁ ଏକା ରେଟ୍‌ କେବେ ବି ରହିବନି। ଡ୍ରେସ ରେ କେବେ ବ ରଜ ସମୟରେ ଡ୍ରେସ ର ରେଟ୍ ବହୁତ ଅଧିକ ହେଇଯାଉଛି ଏ ଖାଲି ଦିନରେ ପୁରା କମ।
ଆଉ ଖାଲି ଦିନରେ କମ ଆଉ ପର୍ବପର୍ବାଣିରେ ଅଧିକ ହଉଛି ରେଟ।
ହଁ।
ହୁଁ।
ଆଉ।
ନା ସବୁ ଠିକ ଅଛି କଣ।
ଚାଲ ଆମେ ସବୁ ସାଙ୍ଗମାନୋ ଅଟ୍ରି ଯିବା। ପିକନିକ କରିବା ପାଇଁ ବାପ ମା ସାଙ୍ଗରେ ଯିବା। ତୋ ତୋ ବାପା ମା ମଁ ମୋ ବାପା ମା ଆଉ ସାଙ୍ଗ ମାନଙ୍କ ବାପା ମା ଆମେ ସବୁ ମିଶିକି ଅ ଅଟ୍ରି ଯିବା। ସେଠାରେ ଫୁଟିଲା ପାଣିର କୁଆଁ ଅଛି ଗୋଟେ କୁ କୂଡ ସେଟାରେ ଦେଖିବା। ସେଟା ମାନେ ସତ କଥା କି ମିଛ କଥା ଯାଇଁକି ଦେଖିବା।
ତତେ କିଏ କହିଥିଲେ କି?
ମୋର ମୋର ଆସିକି ମଁ ଏ ମାଉସୀ କହିଥିଲେ ସେ ଯାଇଥିଲେ ଦେଖିବା ପାଇଁ ମ ମତେ କହିଥିଲେ ମୁଁ ମୁଁ ଭାବିଲି ମିଛ କହୁଛନ୍ତି।
ଓ ହୋ ଆଉ। କୋଉଦିନ ଯିବା କହୁନୁ।
ମୁଁ ସାଙ୍ଗ ମାନଙ୍କୁ ପଚାରିକି ସେଟା କହିବ କୋଉଦିନ ଯିବା ସେଇଟା ଦେଖ ଦେଖିକି ଆସିବା।
ହଁ ଆଗେ ଫିଷ୍ଟ କରିିଦେଲନା ସେଇଠି। ସେଇଠି ଯିବା ଫିଷ୍ଟ କରିଦବା ତ ଏଇଆକୁ ଫିଷ୍ଟ କଣ କରିବା ଆଉ ଟିକେ
ହଁ ସେଗୁଡାକି ତିଆରି କରିକି ନେଇକି ଯିବା ସେଠି ଖାଇବା ଆଉ କଣ।
ହଁ ପଇସା ଅଧିକ ଦେଇକି ଗୋଟେ ଗାଡି ନହେଲେ ଯୋଉ ଛୋଟ ଇଏ ବସ୍ ଉଁ ଟାଇ ଟାଇପ ର ନାହିଁ ସେଟା କଣ କହୁଛନ୍ତି ଏ ଯୋଉ ମିନି ବସ୍ ଯୋଉ ରହୁଛି। ସେଇ ସେଇଟା କରିଦେଲେ ସମସ୍ତଙ୍କ ପରିବାର ଯିବେ ଫିଷ୍ଟ କରିବି କରିକି ଆସିବି।
ହଁ।
ଆ ଆଉ ପେ ସେମିତି ଫିଷ୍ଟ କଣ ପାଇଁ କରିବା ପୁରା ଯିବା ଫିଷ୍ଟ କରିବା ମଜା ଆସିବ ସେଥିରେ ବୁଲିବା ସବୁ ଦିତ୍ ଦି ଜାଗାକୁ ଯିବା ନହେଲେ ଆଉ ଅ ସେଟା ବହୁତ ଦୂର ନା ଅଳ୍ପ ବାଟ ଅଛି ଏଇଠୁ?
ଆ ନା ନା ଶହେ କିଲୋମିଟର ଦୂରରେ ଅଛି ସେଟା।
ଓହୋ ଅଳ୍ପ ବାଟ ଥାଆନ୍ତା ତ ଆଉ ଗୋଟେ ଜାଗାକୁ ଯାଇଥାନ୍ତେ। ତ ଏତେ ଦୂର ହେଇଯାଉଛି କେତେବେଳରୁ ବାହାରିବ ଘରୁ କୋଉ ଉ ଡେଟ ଗୋଟେ ଫିକ୍ସ କରିକି କହିବା ଭାଇ ତ ପଇସା ଆଦାଏ ହେଇଯାଉ ତାପରେ ଦେଖିବା।
ହଁ ସାଙ୍ଗମାନଙ୍କୁ ପଚାରିବା ସେମାନେ କଣ କହୁଛନ୍ତି?
ହୁଁ ହୁଁ।
ଦେଖିବା ଦେଖିକି ସେ ଡେଟ୍ ଟା ଫିକ୍ସ କରିବା।
ଓହୋ ନା ମ ଗୋଟେ ଫିକ୍ସ କରିଦେବା
ଆଉ କଣ କଣ ପୁରା ବନେଇବା ପୁରା ଭଲ ଭାବରେ ଶିଖି ଯାଇଚୁ ସେଇଟା କହୁନ?
ଟି ପନିର ଟା କା କାହା କାହାକୁ ଭଲ ଲାଗୁଛି କାହା କାହାକୁ ଭଲ ଲାଗୁନି ପନିର କରିବାନି। ଚିକେନ ବିରିୟାନୀ କରିଦେବା, ଯୋଉ କୁବି ଚିଲ୍ଲି କରିଦବା ଆଉ ଖଟା କିଛି ଦେଖିକି କରିଦ ଖଟା କରିଦେବା, ଦହି କରିଦେବା ହଁ କଣ କଉ ହଁ ଦେଖି ସେ ସେଟା ଗରମ ଏତେ ପଡୁଛି ଥଣ୍ଡା ଦିନରେ ଯିବା ଏବେ ଯିବାନି ଗରମ କେତେ ପଡୁଛି କହୁନୁ।
ହଁ ଭଉତ ଗରମ ପଡୁଛି।
ହଁ ହଁ ଗରମ ନ ନ ହେଇଥାନ୍ତା ତ ଏବେ ଯାଇ କରିଦବା କିଛି ତିଆରି କରିକି ନେଇ ଯାଇଥାନ୍ତୁ ଗରମ୍